ହଁ ଭାଇ, ସାନ ଭାଇ। ନମସ୍କାର କଣ କରୁଛନ୍ତି?
ହୁଁ ହୁଁ। ଏବେ ତ ଆସିଲି ଆମର ଯାଇଥିଲି ପୋଲ ଆଡେ। ପୋଲୋ ଆଡୁରୁ ଆସିଲା ବେଳୁ ଘରେ ତ ପ୍ରାୟତଃ ହେଇଯାଇଥିଲା। ପିଠା ଆମର କଣ ଉଁ କାକେରା ପିଠା ଆଉ ଆଉ ଆମର ଅ ଇଟିଲି ଆଉ ଘୁଗୁନି ସବୁ ପ୍ରକାର ର ଖାଇବା ହେଇଯାଇ ଲା ଖାଇବା ପରେ ଏବେ ତ
ଆଉ ଆପଣ ଏବେ ସବୁ ରାତି ଖାଦ୍ୟ ଖାଇସାରିଲେ ନା ଆଉ ଆପରେ ଖାଇବେ?
ନାଇଁ ଏବେ ଖିଆ ସରିଲା ଖାଇବା ପରେ ଆପଣଙ୍କୁ ହେଇକି ଆପଣଙ୍କ ସହିତ ଟିକେ କଥାବାର୍ତ୍ତା ହେଲି।
ହଉ ଏଇ ଖାଇବା ଏଇରା ଆପଣ ଦେହ ପା ଭଲ ଅଛି ଶୁଣନ୍ତୁ ଆପଣଙ୍କ ଦେହ ପା ଭଲ ଅଛି ତ?
ହଁ ମୋ ଦେହପା ବୋହୁତ ଭଲ ଅଛି।
ଏଇ ଦେହପାହ ତ ସବୁବେଳେ ଏମତି ଆଉ ଦୁଃଖ ସୁଖ ଚାଲିଛି ଆଉ କଣ କରିବା ଆଉ ଆଉ ଆପଣଙ୍କ ଘରେ ସମସ୍ତେ ଠିକ୍ ଠାକ୍ ଅଛନ୍ତି?
ହଁ ଘରେ ସବୁ ଠିକ ଠାକ ଅଛନ୍ତି ଆଉ ରୁହ ନା
ଏଇ ଆମ ଗାଁରେ ଗୋଟେ ଆମ ଗାଁରେ ଗୋଟେ ଅସୁବିଧା ହେଇଛି ମ। ଆମର ଯୋଉ ଗାଁରେ ଗୋଟେ ଭୋଜି ହେଇଥିଲା ଆଉ ଭୋ ଭୋଜି ରେ ଆମର ଗୋଟା କଣ କଣ ଝିଟି ପିଟି ଇଏ ର କି ଏଣ୍ଡୁଅ କଣ ଜଣାପଡ଼ିଲାଣିି କଣଟା ଗଳି ପଡ଼ିଥିଲା। ସେ ଆମର ସମସ୍ତେ ଖାଇସାରିଲେ କିଛି ବ୍ୟକ୍ତି କଣ ଅସୁ ତ ହେଇ ମେଡ଼ିକାଲକୁ ଗଲେ ଡାକ୍ତରଖାନାକୁ ପାଖ ଚିକିତ୍ସାଳୟ। କଣ ପାଇଁ ମାନେ ଅସୁବିଧା ହେଲା ମୁଁ ଜାଣିପାରିଲିନି। ଆସିଛନ୍ତି ଆମ ଗାଁକୁ ଏଇ ଉପର ଅଧିକାରୀ କଣ କହିଲେ?
ହଁ କି ଭୁଲ ବଶତ କଣ ଭୋଜି ଭୋ ଜି ଯୋଉ ଲୋକ ଦେଖିବେ କିଛି ତାଙ୍କର ଭୁଲବଶତ ଯୋଉ ଏଥିରୁ କଣ ଏଥିଲାଗି ବହୁତ ଅସୁବିଧା ହେଇଛି ନାଇଁ ଆଉ କଣ କେମିତି କଣ ଆଜି
ମତେ ତ ଲାଗୁଥିଲା ତା ଭିତରେ କଣ ସବୁ ପଡିଛି ନା କଣ। ବୁଝିପାରିଲେ କାରଣ ଦେହ ଛୋ ପ୍ରାୟ ପ୍ରାୟତଃ କୋଡ଼ିଏରୁ ପଚିଶ୍ କୋଡ଼ିଏରୁ ମାନେ ତଳକୁ ପିଲାଙ୍କୁ ବହୁତ ତାଙ୍କ ଦେହ ଖରାପ ହେଇଛି କିଛି ପିଲା ବା ବାନ୍ତି କରୁଛନ୍ତି। ଆଉ ଆଉ ମୁଁ ତ କହୁଛି ସବୁବେଳେ ଖାଇବା ଯେତେବେଳେ ସବୁ ଜାଗାରେ ହଉ କିଛି ଲୋକ ଖୋଲା ମେଲା ଛାଡି ଦଉଛନ୍ତି କିଛି ମାଛି ବସୁଛି। କିଛି ଆ ଯାଉଛି ହଉନି ମୁଁ କହି କିଛି ଖାଦ୍ୟ କୁ ଘୋଡ଼େଇ ରଖିବାଟା ଭଲ, ନହେଲେ ଏମିତି ତାର ସମ୍ମୁଖୀନ ହେବେ।
ଆଇ ଆଜ୍ଞା ଆଉ ବୁଡ ଭାଇ ମୁଁ କହିବା କଥା ଆଉ ଆଜି ଆମର ସଞ୍ଜ ବେଳୁ ଆପଣଙ୍କର ଏତେ ଏ ପର୍ଯ୍ୟନ୍ତ ଆଜି ତ ଭୋଜି ଖାଇବାରେ ବହୁତ ସମୟ ଯାଇଥିବ।
ହଁ ଭୋଜି ରେ ବନ୍ଧୁବାନ୍ଧବ ଆସ ହଁ କୁହ।
ଆଜ୍ଞା ଆପଣଙ୍କର ସବୁଦିନ ଜୀବନରେ କେମତି କଣ କଟେ ପାଠ ପଢା କି ତାଙ୍କ ଘର ସଂଜୀ ସଞ୍ଜ ସଞ୍ଜରରୁ ନଅଟା ପର୍ଯ୍ୟନ୍ତ କେମିତି କଣ ପାଠ ପଢା ରୁହେ। କଣ ରୁହେ ଆପଣ ବୁଲିବା ସମୟ କେମତି।
ମୁଁ କହୁଛି ବୁଲିବା ସମୟ କିଛି ନାହିଁ ଏଇନା ଟିକେ ଆମର ଗୁରୁତ୍ୱ ଦଉଛୁ ବେଶୀ ପାଠ ପଢାକୁ। କାରଣ ଆମର ଟିକେ ଏ ଆଉ ଆର୍ଥିକ ଅବସ୍ଥା ଟିକେ ଖରାପ ଅଛି ବୁଝିପାଇଲେ? ଆଉ କଣ କରିବା ଏଇନା ଜୀବନ ଯାପନ ସେମିତି ଠିକ ସେ ଚାଲିଛି। ଆଉ ଆଗକୁ ଭାବୁଛୁ କଣଗୋଟା ଯାଇ ଆଗକୁ କଣ କରିବୁ ଆଉ ଘରେ ଯାହାହେଲେ ଟିକେ ରୋଜଗାର ନ କଲେ ଆଉ କଣ ବସିକି ଖାଇଲେ କଣ ହବ ନା କଣ।
ଆଜ୍ଞା ମୁଁ ତ ବଡ ଭାଇ ପ୍ରାୟତଃ ସକୁ ସବୁଦିନେ ସକାଳୁ ଉଠିବା ପରେ ମୁଁ ନିତ୍ୟ କର୍ମ ସାରିବା ପରେ ଆମ ବେଲ ଗଛରୁ ଆଜ୍ଞା କୁହନ୍ତୁ ଆମ ବେଲ ପ ତ୍ର ଆଣେ ତୁଳସୀ ଗଛରୁ ତୁଳସୀ ପତ୍ର ଆଣେ କିଛି ଏ ଏସବୁ ଜିନିଷକୁ ବା ଟିକି ଡେଲି ଆମ ପି ଆପଣ ଆଜ୍ଞା
ହ ଦେଲିପିନ ବହୁତ ଅଧିକ ଏ ବ ଆପଣ ତ ଭଲ କାର୍ଯ୍ୟ କରୁଛନ୍ତି। ବେଲ ଗଛରୁ ବେଲ କାଟିକି ପିଇବା ବଢିଆ। ଆ ବି ମୁଁ ବି ତୁଳସୀ କିଛି ଖାଏ ତୁଳସୀ ସହିତ ମହୁ କାରଣ ମତେ ଥଣ୍ଡା ହୁଏ। ସେ ଥଣ୍ଡା ଛାଡିବା ପାଇଁ ମତେ ତୁଳସୀ ମହୁ ଯାଏ ଡାକ୍ତରଙ୍କ ପରାମର୍ଶ କମି ମୁଁ ଖାଏ ସେ ଦୁଇ ତିନି ଦିନ ପରେ ଭଲ ହୋଇଯାଏ।
ଆଜ୍ଞା ଆଜ୍ଞା ଆଉ ଆମ ଇଏରେ ତ ଏବେ ବହୁତ ଅ ମାନେ ଆପ ବର୍ଷା ରହି ଲାଗି ରହିଛି ବର୍ଷା ଲାଗି ରହିବା ଦ୍ଵାରା ଆମର ଏଠିକାର ଯୋଉମାନେ ଇଟା ଭାଟି ପକାନ୍ତି ମାନେ ଭଲ ଭଲ ବହୁତ ମାଲିକ ଅଛନ୍ତି ଯୋଉମାନେ ଇଟା ଭାଟି ଚାରିରୁ ପାଞ୍ଚଟି ଇଟା ଭାଟି ପକାନ୍ତି ତା ଦେହରେ ବହୁତ ପ୍ରକାର ଲାଭ କରିଛନ୍ତି ଆପଣଙ୍କ ଏରିଆରେ କେମିତି କଣ ଇଟା ଭାଟି ପକା ଆଜ୍ଞା
ଆମ ଏରିଆରେ ଟିକେ କାଦୁଆ ମାଟି ବେଶୀ ଉଠୁଛି ତ ସେଇ ଯୋଗୁଁ ଟିକେ ଇଟା ଭାଟି ପଡ଼ୁନି ଆପଣଙ୍କ ଗାଁରେ କାଦୁଅ ସହିତ ହଇତ ବାଲିଆ ମାଟି ଅଛି ବୋଲି ଭଲ ଇଟା ଉତ୍ପାଦନ ହଉଛି ପଡିବାରେ ବି ସହାୟତା ହଉଛି ବୁଝିପାଇଲେ ଆମର ଟିକ ଟିକେ ସହାୟତା ହଉନି ବୋଲି ଆମର ଏଠିକି କିଛି ଲୋକ କରୁନାହାନ୍ତି ଆପଣ ଆଡୁ କିନ୍ତୁ କିଣନ୍ତି। ସେଠି ଯାଇକି ଲୋକ ଆଣନ୍ତି ଆମର ଏଠିକି ଘରଫର ତିଆରି ହୁଏ।
ନାଇଁ ଆ ମୋ ପ୍ରାୟତଃ ମୋ ପାଖରେ ପଇସା ପତ୍ରର ବହୁତ ଅଭାବ ଥିବାରୁ ମୁଁ ପ୍ରାୟତଃ ଭାବିଛି ମୁଁ ଘର ଲୋକ ଲୋକଙ୍କୁ କିଛିଟା ପଇସା ପତ୍ର ମାଗି ଆଉ ଆଉ ବହୁତ ସାଙ୍ଗସାଥି ଅଛନ୍ତି କିଛିଟା ପଇସା ମାଗି ମୁଗି ଗୋଟେ ବହୁତ ଭଲ ଭେରାଇଟି ଷ୍ଟୋର ଖୋଲିବା ପାଇଁ ଆପଣ କେମିତି କଣ ଉଁ ଆ ଦିହେରେ କହୁଛନ୍ତି ଏଇଟା ଖୋଲିଲେ ଭଲ ହବ ନା ଆଉ କିଛି କଲେ ମୋର
କଣ ଆପ ଆପଣ ଶୁଣନ୍ତୁ ଆପ ଆପଣ ଶୁଣନ୍ତୁ ଭେ ଭେରାଇଟି ଷ୍ଟୋର ନକରି ଆପଣ ଯଦି ଗ୍ରୋସରୀ ମାନେ ଘର ସାମଗ୍ରୀୟ ଜିନିଷ ରଖିବେ ଭଲ ହୁଅନ୍ତା ବୁଝିପାରିଲେ? ଆପଣ ମୁଖ୍ୟ କଥା କୁହନ୍ତୁ ଆପଣଙ୍କ ଘରୁ ବଜାର କେତେ ବାଟ?
ଆମର ତ ପ୍ରାୟଏଠି ବଡ ବଡ ବଜାର କିଛି ଏମିତି ନାହିଁ ଯାହା ଚଣ୍ଡିଖୋଲ ଯିବାକୁ ପଡୁଛି ଯେହେତୁ ଛତିଆ ଯିବାକୁ ପଡୁଚି ଆଜ୍ଞା।
ପଡ଼ୁଛି ଯେ ମୋ କହିବା ମାନେ ଶୁଣିପାରୁଛନ୍ତି ତ
ଆଜ୍ଞା।
ମୁଁ ହଁ ମୋ କହିବା ମାନେ ଯେତେ ଛୋଟ ବେପାର ସେତେ ଅଧିକା ହିଁ ଆ ଆପଣଙ୍କର ଭଲ କମ୍ ମାନେ ପରିଶ୍ରମ ବୁଝିପାଇଲେ? ବଡ଼ ବେପାର ମାନେ ଆମେ ଆପଣ ଆଗେ କରନ୍ତୁ। ଛୋଟ ବେପାର ଆରମ୍ଭ କରନ୍ତୁ ବୁଝିପାରିଲେ।
ଆମର ଯେ ଆଜ୍ଞା। ଆଜ୍ଞା। ଆଉ ମୁଁ କହିବା କଥା ବ ହ ବନ୍ଧୁ ମୁଁ କହିବା କଥା ଆମର ଯେମିତି ବଡ ଚଣାରୁ ପ୍ରାୟତଃ ଚଣ୍ଡିଖୋଲ ଯାଙ୍କେ ଯିବା ବା ରାସ୍ତାରେ ପ୍ରାୟତ ରୋଡ ସାଇଡ ରେ ଯୋଉ ଦହିବରା। ଦହିବରା ମାନେ ସକାଳୁ ଉଠି ଯାଉଛନ୍ତି। ସେମାନଙ୍କର ପ୍ରାୟତଃ ଦିନକୁ ବହୁତ ବହୁତ ଲାଭ ହଉଥିବ। ପ୍ରାୟତଃ ଗୋଟେ ଦହିବରା ବାଲାଙ୍କର କେତେ କଣ ଲାଭ ହଉଥିବ ମିନିମମ୍?
ବସ୍ ଶୁଣନ୍ତୁ ସାନ ଭାଇ ଲାଭ ସେମିତି ଦେଖା ଯାଏ ନାହିଁ। ଲା ଆମେ ମୁଖ୍ୟ କାରଣ ହଉଛି ଆପଣଙ୍କ ପରିଶ୍ରମ। ଆପଣ ଯଦି ଠିକ୍ ହିସାବରେ ପରିଶ୍ରମ କରି ପ୍ରସ୍ତୁତ କ କରୁଛନ୍ତି ନେଇକି ସେଟାକୁ ବେପାର କରୁଛନ୍ତି ବୁଝିପାରିଲେ? ପରିଶ୍ରମ କରିବେନି ଫଳ କେମିତି ଆସିବ। ବୁଝିପାରିଲେ ତ ବନ୍ଧୁ? ହଁ ହଉ।
ଆଉ ଆମ ଗାଁରେ ତ ପ୍ରାୟ ଲୋକମାନେ ବହୁତ ବହୁତ ଭଲ ଲୋକ ଅଛନ୍ତି। ବହୁତ ଖରାପ ଲୋକ ବି ଅଛନ୍ତି। କିଛି ଆମର ବହୁତ ଆମ ଗାଁ ରେ ଯୋଉ ଲୋକମାନେ ଅଛନ୍ତି ଅ ଲୋକଙ୍କ ଦ୍ଵାରା ଲୋକଙ୍କ ସାହାଯ୍ୟ ବି ବହୁତ ଭଲ କରନ୍ତି। ଧର ଆପଣ
ଶୁଣନ୍ତୁ ଆପଣ ଯଦି ଠିକ୍ ରହିବେ ସମସ୍ତଙ୍କୁ ସବୁ ଭଲ ଲାଗିବ କିଛି ଆପଣଙ୍କୁ ଖରାପ ଲାଗିବ ନାହିଁ। ବୁଝି ପାଇଲେ? ଆଉ ଶୁଣ ନା ଆପଣଙ୍କର ଦୋକାନ କୁ ଭଲ ଲୋକ ଆସିବେ, ଖରାପ ଲୋକ ଆସିବେ, ଆଉ ଗ୍ରାହକ ହଉଛି ଈଶ୍ଵର ବୁଝିପାଇଲେ?
ଆାଜ୍ଞା।
ଆପଣ ତାକୁ ସନ୍ତୁଷ୍ଟ ଆଉ ସୁଲଭ ମୂଲ୍ୟରେ ଯଦି ଜିନିଷ ଦି ଦେବେ ଆପଣଙ୍କ ଦୋକାନରୁୁ ସେ ଯା ଲାଗି ରହିବେ ଆସିବା ତା ବୁଝିପାରିଲେ ତ?
ଆଜ୍ଞା ଆଜ୍ଞା ଆଉ ମୁଁ ସା ବଡ ଭାଇ ମୁଁ କହିବା କ କହୁଛି ଯେ ଆମ ଘର ପାଖରେ ପ୍ରାୟତଃ ବହୁତ ହଁ ପଙ୍କ ପଙ୍କୁଆ ମା ପଙ୍କୁଆ ଗାଡିଆ ଅଛି। ତ ଦ୍ଵାରା ଯୋଉ ପଙ୍କୁୁଆ ଗାଡିଆ ଆମର ପ୍ରାୟତଃ ମାଗୁର ମାଛ ଆଉ କୋଉ ମା
ହ ଶୁଣୁ ଶୁଣୁ ଶୁଣୁ ଶୁଣୁ ଶୁଣନ୍ତୁ ଆପଣମାନେ ପକୁଆ ହେଉଛି ପଙ୍କୁଆ ମାଛରେ କିଛି ଛାଡ଼ନ୍ତୁ ନାହିଁ। ଆପଣମାନେେ କାମ କରନ୍ତୁ। ପୋଖରୀ କି ଟିକେ ଜ କାଦୁଆ ନିଶଶାସନ କରି ଭଲ ମାତ୍ରାରେ ପାଣି ଛାଡ଼ନ୍ତୁ ଆଉ କିଛି ଔଷଧ ଜାତୀୟ ଜିନିଷ ଛାଡନ୍ତୁ ଆଉ ଆଉ ବଜାରରେ ମିଳୁଥିବା ଯୋଉ ଅ ପଧତି ଯୋଉ ଆମର ଜାଆଁଳ ଆଣିକି ଛାଡ଼ନ୍ତୁ କାରଣ ପଙ୍କୁଆ ମାଛ ଶୁଣନ୍ତୁ ପଙ୍କୁଆ ମାଛ ପଙ୍କରେ ତି ହୋଇଯାଇଥାଏ। ଏ ମାଛ ଗୁଡ଼ା ଆପଣଙ୍କୁ କମ୍ ଦିନରେ ବଢ଼ିଥାଏ। ବୁଝିପାରିଲେ ଆପଣ ଲାଭ ଜନିତ ହୁଅନ୍ତି। ବୁଝିପାରିଲେ ତ?
ଆଜ୍ଞା। ଯୋଉ ଆପଣ ଯୋଉ କଉ ମାଛ ସେଉଳ, ସିଙ୍ଗି, ଯେପରି ଆମର ମାଗରୁ ଆପଣଙ୍କୁ ଖାଇବା ପାଇଁ କେମିତି କଣ ଟେଷ୍ଟ ଲାଗେ ମତେ ମତେ ତ ଏଇ ଯୋଉ ଗାଡିଆ ମାଛ ବୋହୁତ ଭଲ ଲାଗେ କିନ୍ତୁ ପକ୍ଷୀ ମାଛ ଯେହେତୁ ଆମର ରୋହି ଉଁ କଳା ବାଇତେଇ ଏସବୁ ଜିନିଷ ଆହୁରି ଭଲ। ଟ ଲାଗେ ଏ ଏଇ ଯୋଉ ପଙ୍କୁଆ ମାଛ।
ହଁ ସ୍ଵାଦିଷ୍ଟ ତ ଲାଗେ ହଁ ଶୁଣନ୍ତୁ ଯେତେ ଯାହାହେଲେ ପୋଖରୀ ମାଛ ଆଉ ନଈ ମାଛ ସ୍ବାଦିଷ୍ଟ ଲାଗେ ବୁଝିପାଇଲେ। ଆଉ ସମୁଦ୍ରରେ ଯୋଉ ମାଛ‌ଉରା ଆସୁଚି ଏତେ ସ୍ଵାଦିଷ୍ଟ ଲା-ଲାଗିନଥାଏ। ଏ ବୁଝିପାଇଲି ଆପଣଙ୍କ ବା ପୋଖରୀରେ ମାଛ ଖାଆନ୍ତୁ ଆଉ ବାହାର ମାଛ ଖାଆନ୍ତୁ। ମାନେ ବୋହୁତ ଫରକ ଅଛି ତା ଭିତରେ ବୁଝିପାଇଲେ ତ।
ଆଜ୍ଞା ମୁଁ ତ ପ୍ରାୟ ଆମର ଘରର ଯୋଉ ଯେମତି ଆମର ଯୋଉ ଘରର ଜାଳ ପାଇଁ ମୁଁ ବୋହୁତ ଜାଗାକୁ ଆମର ପଡିଆ ଇଏ ଆମର
ଶୁଣ ଶୁଣ ଶୁଣନ୍ତୁ ଗୋଟେ କାମ କରନ୍ତୁ ଘରର ଜାଳ କୋଉଠୁ ଆଣନ୍ତୁ ନାହିଁ ଗଛ ଭାଙ୍ଗନ୍ତୁ ନାହିଁ। ଆପଣ କାମ କରି ଇନ୍ଧନ ଜାତୀୟ ହଁ ଏଇ ଘର ପାଖରୁ କି ବଜାରରୁ ଆପଣ କିଣନ୍ତୁ ବୁଝିପାଇଲେ। ଆପଣଙ୍କୁ ସରକାର ଠିକ୍ ସୁଲଭ ମୂଲ୍ୟରେ ଆପଣଙ୍କୁ ଦଉଚନ୍ତି। ଆପଣ ଶ ପରିବେଶ ନଷ୍ଟ କରନ୍ତୁ ନାହିଁ ବୁଝିପାଇଲେ।
ଆଜ୍ଞା ନାଇଁ ଯୋଉ ଡାଳ ଆମର ପବନ ଯେହେତୁ ପ୍ରାକୃତିକ ଅ-ଅନୁସାରେ ଉପୁଡି ଯାଉ
ହଁ ଯୋଉଟା ଭାଙ୍ଗି ଯାଉ ଯିଏ ଭାଙ୍ଗିକି ପଡିକି ଶୁଖୁଚି ସେଇ ଜିନିଷ ଆଣି ଆପଣ ଜଳଣିରେ ଇ ବ୍ୟବହାର କ ଚନ୍ତି ବୁଝିପାଇଲି ଏଇ କଥା କୋହୁଚନ୍ତି ତ।
ଆଜ୍ଞା ଫା ଆମ ଆମର ଯୋଉ ଦୁଇ ଦୁଇ ଚାରୋଟି ଗାଈ ଅଛି ପ୍ରାୟତଃ ଆମ ଗାଈ ଦୁଇରୁ ଚାରି ଲିଟରର
ଶୁଣନ୍ତୁ ଆପଣ ତ ଗା ଶୁଣୁ ଶୁଣୁ ଆପ ହାଁ ଗାଈ ଦୋଉଚି କ୍ଷୀର ମୁଁ ଜାଣିଛି କିନ୍ତୁ ଆପଣଙ୍କୁ କହିବା ମାନେ ଆପଣଙ୍କର ପା ଘର ପାଖରେ କିଛି ଅଛି କି ଚ ଗାଈ ଚରିବାକୁ ପଡିଆ କି କଣ?
ହଁ ବୋହୁତ ଭଲ ପଡିଆ ଅଛି ଚରିବା ପାଇଁ।
ଆପଣ ତ ଗାଈ ଫାଇ ରଖନ୍ତୁ ଭଲ ହବେ ଆଉ ଏତେ ବେପାରକୁ କାଇଁ ଏମିତି କହୁ ବୁଝିପାଇଲ ତ? ଆପଣଙ୍କ ଘରେ ତ ଆ ଗୃହଜନିତ ପାଳୁତ ରଖିବେ ଭଲ ତ। ବୁଝିପାଇଲେ ତ ମୁଁ କଣ କୋହୁଚି?
କହିବା ଅର୍ଥରେ ଆପଣ ମୁଁ ଆମ ଗାଈ ଗୋଟିଏ ଗାଈ ପ୍ରାୟତ ଦୁଇରୁୁ ଚାରି ଲିଟର କ୍ଷୀର ଦିଅ-ଟ ଦିଅନ୍ତି। ସେ ଯୋଉ ପ୍ରାୟତ ତିନୋଟି ଗାଈ ବାର ଲିଟର ପାଖାପାଖି ଆଉ ଆପଣ କ୍ଷୀର ଖାଇବା ପାଇଁ କେମିତି କଣ ଲାଗେ ମତେ ତ କ୍ଷୀର ବୋହୁତ ପସନ୍ଦ କ୍ଷୀର, ଛେନା, ରାବିଡ୍
ଆ ଦହିୟ ସବୁ ତ ପସନ୍ଦ ଆଉ ଆମକୁ ବି ପସନ୍ଦ କିନ୍ତୁ ଟିକେ ଅଁ ମାନେ ଛେନା ଖାଇବାକୁ ଟିକେ ଭଲ ଲାଗେ ନା। ଆଉ ଏଇ ତ ଆଉ ବୁଝିପାଇଲେ?
ଆଜ୍ଞା ଆଉ ଏବେ ଦେହ ପା ଭଲ ତ?
ହଁ ଭଲ ଅଛି। ଆପଣ ବି ଭଲ ଅଛି। ଭଗବାନ ଆପଣଙ୍କୁ ଭଲରେ ରଖିଥାନ୍ତୁ ହଁ ହୋଉ। ହୋଉ ଜୟେ